କରିଆ ପାଇଁ ଦେଖଉନୁ। ଏବେ ତ ହେଇଗଲାଣି ପାଞ୍ଚଟା ହେଇଯିବଣି ତ? ପାଞ୍ଚଟା ତ ହେଇସାରିବଣି। ଗଲା କେତୁଟା ଲାଷ୍ଟ କରିବୁ। ଏଇଟା ଲାଷ୍ଟେ। କାଲି ଆମେ କଥା ହେଇଥିଲୁ ରାତିରେ ଯୋଡେ
ଆରେ ମୋର ଲାଷ୍ଟ ଏଟା। ତୋର ହେଇନି କଣଟା କହୁଛି କଲ ଆସିବନି।
ଓ ମୁଁ କଲ କଲେ ଯାଇଁକି ଅଁ।
ସେ ଗ୍ରୁପରେ ମେସେଜ କରିବୁ କିଏ ଫରେ ଆସଣି ବୁଝିଲୁ ନା?
ତୋର ଖେ ହେଲ ତୋର ଖେତ ହେଲ ପଟଲ ନା କେଓ ଡି ଏ ଚାରି ହଁ ପା ସ ହଉ। ସେଇ ଯୋଗୁ ମୁଁ କହୁଛି ମୋର କଣ ବାଇଶରେ ଫତିଚିାକିଛି ଆଉ ସଥେଇଶ କି? ସେ ସେ ଆଡକୁ ଯାଉନ।
ଦେବ ଦେବ ରୁହ ରୁହ।
ମୁଁ କଲ ଲଗେଇ ସାଙ୍ଗା ସମମୁଖି ଭଳିଆ ଦେଖିବନା ସୁ ଲଗାଉଉଛି ବୋଲି।
ରୂପ ଠାରୁ ଚରିତ୍ର ବଡ଼ ପ୍ରେମ ଠାରୁ ତ୍ୟାଗ ବଡ଼ ଧନ ଠାରୁ ମାନବିକତା ବଡ଼ ହେଲେ ସୁନ୍ଦର ସମ୍ପର୍କ ଠାରୁ। ବଡ଼ ଏ ଦୁନିଆରେ କିଛି ବି ନାହିଁ କିନ୍ତୁ କିଛି ଲୋକ ସମ୍ପର୍କର ମୂଲ୍ୟ ବୁଝନ୍ତିନି ସେଥିପାଇଁ ସେ ସମ୍ପର୍କର ମୂଲ୍ୟ ବୁଝିଲାନି କି ତୁମକୁ ଅଣଦେଖା। କଲା ସେମିତି ସମ୍ପର୍କ ଠାରୁ ଦୂରେଇକି ରହିବା ସବୁଠାରୁ ଭଲ ଓହୋ। ତାଙ୍କରି।
ହ ଗେମ ଗୁଡା ଆ ହା। ଗଣେଶ ପୂଜାରେ କେମିତି କଣ ସବୁ ଚାଲିଛି ଆ
ଆମେ ମାନେ ତୁମ ଆ କଲ କଲେ। ମଝେ ଏ ସବୁ କଥା ହଉଛି ମାନେ ମୋର ବି ପଢ ପଇସା ଅଛିଇ
ତ କଲ କମ୍ପ୍ଲିଟ ହେ ମାନ ପଇସା ମିଳିିବନି।
ହୁଁ।
ହ ଏ ପାୁଛ ଘର ଉଛା
ସୂର୍ଯ୍ୟ
ଶୋଇୁାଣି ଆସିବ ଏ ପାଖରେ କିଏ ଯିବ ହଁ। ଆରେ ଏ କୁ ଫିବ ନାି ଯ ମୁ ପ ହେଲା ନଗେଇବି ଇଚଛା କ ଲଗେଇି ଆପଣଙ୍କ ସା ଲଗେଇଇ ତମର ମାନେ ଖରା ହ ମଛୁ ରହ ଛୋଟ କଥାୋଟ କଥା ମବତି ରହି। ଯଦି ସୁ ତାଙ୍କ ହଉ କାଇ ପାଇଁ ଯାଲେ ତମର ଖରଚି ଆ ଯ ବି ପାଣି ଫଥା ଆଉଥର ସବୁ ଛଳେଇକି ପାଶ ଟ କରହିବ ନା। ଏବେ ହେଇାଇବ କଣ ଛେଇଦ ବ ହିବି। ଆଉ ଥରେ, କଲର କ
ହ ଏ ପଡ ପ
ଆଉ ଥରେ, କଲର କରିଦବୁ ୲ ଭାଇ, ଗୋଲାପିଆ କଲର ମାରି ବୁନି, ଫିକା ଦେଖା ଯାଉଛି, ପୁରା ମାରିଦେବ ଏଲୋ, କଲର ନ ଶିକୁ ଭାଇ, ଙ୍କର ବଢିଆ ଦାଉ, ଦାଉ ହବ ୲ ମଲି କଲର କ ସୁମାରକମ୍ ହୁଁ- ହ ହ
ଆରେ ଭାଇ ଏଇପଟ ବ ଭାଇ ପ ହ ଆଉ ସେ ତ ଗୋଠି ଭାଇ ମାରିଦେଥିଲା ଏଠି ତିନି ଜଣ ବହୁଛନ୍ତି ଏଠି
ଠ
କଣ ମୋର ସିଙ୍ଗଠ ହ
କସନୁ
ବନ୍ଦ କଳି କ ଶ ଟା ଖାାଇନ ମୁ ଖାାର ସେଟା ଫାଟିଥିଲା ଖା ସେଇଟା ମ ହେଇ ନହାଇ ବଢିଆ କଣ, ଏଇଠୁ ଏତିକି ଚାଲି, ଚାଲି ଯାଉଛି ୲ପୁଣି ଗଡେଇ ନଉଛି୲ ଆଜି ପୁରା ନିହାତି, ମୁଣ୍ଡ
ବଧାନ ସାରିଲା, ଯେତେ ତାଙ୍କ ସ୍ତ୍ରୀ ଲୋକ, କଣ ଝିଅ ପିଲା, କଣ ପୁଅ ପିଲା, କଣ? ସପିୁ ଯାଉଛିି ତାପ ଘର ଭତାବରଣ କେ ଖଳି ଯେ ପୋଖରୀ, ଏତେ? ହଁ ମ ଏଇଟା ବାଥରୁମ୍, ଚାଲି ଯା ନୋକତ ହେଲା ପାଇଁ ବଜଳି ଯାଉଛି ଏଇ ଯୋଉ ସିଏ ଦେବି ଯାଉଛନ୍ତି ଆ ଯ ପେଟ କମୁନି ଆ ସେ ହ ହ୍ୟାଲୋ ରଗୁନି ହ୍ୟାଲୋ ହଁ ଘରେ ନା ନା ଆଜି ଗଲିନି ତ ହଖଛି ପରବର୍ତ୍ତନ ମୋ ମୋ ଯ ଅଛି ମି ମୋ ଅଛି ତାର ଦୁଇଶ ଦୁଇ ଶହ ତିରିଶି ହୁଁ ହଁ ନଅ ଜଣ ଆଇଛି ମୋର ଏ ଲାଷ୍ଟଇ ପାଞ୍ଚ ପାଞ୍ଚବ କ ଚା ହଁଇ ହଁ ସେ ହିଁ ବଇଚି ମଜାରେ ପାଖରେ ବଇଚି ପା ହ ଆଛ ସେ କହିଲେ ନଅ ମିିନିଟ ଦଶ ଦଶ ମିନିଟ ବଇବ।
ହୁଁ।
ବୁ। ଏହା। ।
ଆରେ ଭାଇ ମୋ ପଛ ପଛ ।
ହଁ ହଁ ସେ ଜୀବନ ତ ମୁ ଟାଇମ ହି ନଥିବ। । ହଁ ହଉ।
ଯା ଯାହା ରେ ହଉ। କଲ କରୁଥିଲ ହେଲା। । କଣ ଟା ଆଉ। ଅଛି ପା।
ସେଇଠି ନେଇକି ନଗେଇ ।
କଣ । ବରା ହଉ ଆଗ ଦେଖିବ ଏଠି ନାଇଁ ଏଇ ଯୋଉଟା ଏଠି ବାବା ଦୋକାନ ପାଖରେ ଦୋକାନ । ତାହାରି ଘର ପାଖରେ ଦୋକାନ ପାଖରେ ଯିବୁଛି କଣ। ତାରି ପାଖରୁ ବରା ଆଣିବୁ ହଁ ଆଉ ଯଦି । ତା ପାଖରେ ନଥିବ। ମୁଁ ଜାଣିଚି ସରିଆସିଥିବ। ଯଦି ନଥିବ ତାହେଲେ ଆମ ଗାଁ ଯିବ ଠାକୁରାଣୀ ବିଲ୍ ପାଖରୁଣି। । ଅନା ହେଇକି। । କଣ ହେଇଚି? ଦେଖୁନୁ ତୁ। ହୁଁ ବସୁନ ହେଟୁ।
ମାଟି ଘର ଯିଏ ହେଲା। ଏଇ ଶୁଭିଚି ବଡ଼ିଆ ଶୁଭିଚି।